ଲୁ ହ୍ୟାଲୋ ଲୁ ଆଜି ଯିବା ଏଠିକି?
କୋଉଠିକି?
ଏଇଟିକି।
ହଁ ଯିବା।
ବୁଝି ହବନି।
ଏଇ ଆଉ ଟିକେ ଗଲେ ଯିବା ଆଉ।
ଉଁ, ହଁ ମୁଁ ମାମୁଁ ଘରକୁ ଯାଇଥିଲି ହେଲା। ହେଲୁ
ଓ ହଁ।
ହ୍ୟାଲୋ।
ହଁ।
ଯୋଉ ମୁଁ ମାମୁଁ ଯାଇଥିଲି ସେତିକି ପଇସା କିଛି ଦେଇନାହାନ୍ତି। ମୁଁ ଡ୍ରେସ୍ ଟା ଚେଞ୍ଜ କରେ ଯିବା ଆଉ।
ହଁ, ହଁ କରନୁ।
ଯାଇଥିଲୁ।
ହଁ ଚାଲନୁ।
ଯାଇଥିଲୁ।
ହଁ।
ତୋ ନେଟ୍ ଟିକେ ଲାଗ୍ ହଉଚି। ଦୋ
ହଁ ହ୍ୟାଲୋ।
ହଁ ସେ ଗିଲି ଆଗଉଚି ବାହାରକୁ ଯା।
ହଁ, ହଁ ହ୍ୟାଲୋ।
ହଁ ଆଉ ଯୋଉ ଟ୍ରେଲାଇନ୍ ଯାଇଥିଲୁ?
ହଁ ଯାଇଥିଲି ସିପୁନୁ ଭାଇ ସାଙ୍ଗରେ ମୁଁ ଯାଇକି ବଇଥିଲୁ ଆଉ କିଛି ନାଇଁ, କଣ ହେଲା?
ତୁମେ କେତେଟା ଉଠଲଣି?
ନାଇଁ ମୁଁ ଜାଣିନି ତ ଏ ଉଠ ନାଣି କିନ୍ତୁ ମେ ଯୋଉ ଖେଳି ଭେଳି ଗୋଷ୍ଟି ଆଜି
ମୁଁ କା ଆଗରେ
ଏଇ ଯୋଉ ବାଦଲ ହେବା ଖେଳୀଆ ଆଉ
ମୁଁ ୟଗି ନ ୟଗୀ ଜଣେ ମା ଲାଗି ମୁଁ ଦେଖି ୟଗୀ
ହୁଁ ହୁଁ ସେ ନାଚିଲା ଭଲ ନାଚିଲା।
ଜାଣିଛୁ କି ନାଇଁ କଉନୁ ସତରେ
ହଁଁ ଜାଣିଚି ଯେ ଆଉ ଯୋଉ କଣ କହୁଛି କନି କରିଆ ଫିଷ୍ଟ।
କହିଲ କଣ କହିଲି ତତ କହିଲି ୟ ଥିଲୁ ସି ନୁହେଁ ହ୍ୟାଲୋ ୟୋଗୀ ନୁହେଁ
ହଁ
କିଏ କଣ ଡାକୁଥିଲା କାଇଲା କଷ୍ଟୁମ୍ ଖେଳିବା
ହୁଁ
ମୁଁ ତାକୁ ମନା କଲି ମୁଁ କହିଲି ଆଉ ଟିକେ ଯାଉ ଖେଳିବା।
ହଁ
କୋଉଠି ଅଛୁ?
ବାହାରେ ଅଛି।
ଆହୁରି କଣ ମୁଁ ଆଇଲିନି।
ମୁଁ ଭାଇବହାର ପିନ୍ଧା
ଭିଡ଼ ହେଇଚି କି ବେ
ହଁ ହଁ ଅଇକା ଆଉ ତୁ ଖାଇବା ବିଷୟରେ କେମତି ଖାଇବୁନୁ।
ଭୋଜି କରିଆନି କି ଭୋଜି କରିଆନି କି ଭୋଜି କନି
କି ଭୋଜି?
ଓ ଆଉ ଯୋଉ ତୁ କଣ କରୁଚୁ ଅଇନକେ
ଏ ଯୋଉ ଇଏ ଯୋଉ ଟା ଆନଥିଲି ଯୋଉ ମାମୁଁ ଘରେ ଯୋଉ ମଞ୍ଜିଗୁରା ଶେଗୁରା ବସି ଚୋବଉଚି।
ଓହୋ ଆଉ ଯୋଉ କଣ କହୁଥିଲି କହନି।
ଖାଇସାଇଲୁନୁ
ହଁ
ହ୍ୟାଲୋ କଣ ଖାଇଲୁ? ହ୍ୟାଲୋ
ଭାତ ନା ବେ ଖାଇନି ବେ।
ଖାଇନୁ କଣ ଖାଇଲୁ କହୁନୁ।
ମଞ୍ଜି ଗୁଡା ଚୋବଉଚି
ଆଉ ଯୋଉ ଯିବା ଏଠିକି
କୋଉଠିକି କୋଉଠିକି ଏ ତେଲ କ ମାରିଲନି ଚୋବେଇ ଚୋବେଇ।
ହଁ ହଁ କଟିଯିବ ହ୍ୟାଲୋ
ହଁ
ନାମ ନବୁ କଟିଯିବ ପିକନିକ ଯିବୁ ନା।
ହଁ।
ହନ୍ତଲାଲ୍ ମନ୍ଦିବ ତେଲଲା ଜବଉଚି
ହଁ ଦେ ଆଉ ବିକ୍ନିକ୍ ଯିବୁ ନା?
ଟିକେ ଆମ ହାଇକେଲ୍ ଯୋଉ ଟିକେ ଶିବା ହାଇକେଲ୍ କରିଦେଇ ପଳେଇବା ଆଉ।
ହଁ ହଁ ପିକ୍ନିକ୍ କହିଲେ ଅଧିକା ପିକ ବାଁ ମିଳିବ
ହ
ଓହୋ ଝିଅ ପାଇଁ ଦିଟା ନେଇଥିବା କି?
ନା ମାନେ କଥା ବାର୍ତ୍ତା ଖାଇଆ ବିଷୟରେ
ଯୋଉ ଇଏ ଫିସ୍ କରିବା ଯୋଉ କଣ କହନି ବିରିୟାନୀ କରିବା ହେଲା ବିରିୟାନୀ କଣ କଣ ପକେଇବା କହ।
ପକେଇଆ ଗୋଲାଜଲ ପକେଇଆ।
ହୁଁ ଫାଷ୍ଟ୍ ରୁ ରେସିପିଟା ମତେ କହ ରେସିପି ଟା ମତେ କହ‌।
ବିରିୟାନୀ ଫାସ୍ ପିଆଜ କସିବୁ। ତେଲ ପକେଇବୁ ରସୁଣ, ପିଆଜ ପକେଇବୁ। ଆଉ ତା ଦିହରେ ଚିକେନେ ପକେଇବୁ। ତାପରେ କଷିବୁ କଷିବୁ। ହଁ କଷିବୁ ଚିକେନ ପକେଇକି ଗୋଳେଇବୁ ତାକୁ କଷିବୁ ବାଗେଇ ଘୋଡ଼େଇ କି। ତାପରେ ତାପରେ ବଏଲ୍ ଚାଉଳକୁ ପକେଇ ଦୋବୁ।
ଓହ ଆଉ ଭିନେଗାର ଟା କେତେଏଳେ ପଡିବ?
ଆଁ।
ଭିନେଗାର କେତେବେଳେ ପଡିବ?
ହଁ ପଡିିବା ବଧେ ଆଉ।
ହ ବଢିଆ ନା ବୋହୁତ୍ ଦେଇ
ନା ମଝିରେ ପଡିବ ଆଉ।
ମଝିରେ ବୋଲେ କେତବେଳେ?
ସେ ପଢିବ ଯେତେବେ ଚିକେନ କଷା ହବ ସେତେବେଳେ ପଡିବ ଆଉ ଆଉ କଁ କରିବା କିଏ କିଏ କରିବା କହୁନୁ ଆମେ ସବୁ କରିବା ଆଉ।
କରିବା ତୁ ବୁଝୁ
ଆ। କରିିଆ ଦେଖାବା କ୍ଲବରେ କରିଆ ଆଉ ଆଁ
କାହାକୁୁ?
ଯୋଉ ସେ ପିଲା ଗୁଡାକ।
ହୋଉ ଦେଖିବା ଫୋନ୍ କରି ବୁଝିବା ଆଉ।
ଯିଏ ଆଉ ଖାଉ ନୁହେଁ ମୁଁ ଜମା ରହିବିନି ଘରେ ହେଲା। ମୁଁ ତ ଘରେ ରହିବିନି ଆଉ ଭାଉ ନୁହେଁ ଯାହା ଫୋନ କରିକି ପ ଯିବୁ।
ହଁ।
ହଁ ଯାଉନୁ ପଚାରୁନୁ
ହଁ ପଚାରିବି ଯେ କିନ୍ତୁ ମୁଁ କଣ କୋହୁଚି କନି କ୍ଲବ୍ ରେ କରିବା ଦେଖିଆ ପତ୍ର ରେକରିଦବା।
ନା ନା କିନ୍ତୁ ବିନ୍ତୁ ନାଇ ତୁ ପଚାରେ ତାପରେ କିଏ କିଏ କରିବେ ତାପରେ ମୁଁ କରିବି।
ହଁ ସିଲୁ ଭାଇ, ସନ୍ତୋଷ, ବିଶାଲ ଭାଇ, ସିବୁନା ଭାଇ ସବୁ ଅଛନ୍ତି।
ଫୋନ୍ ଟା କରନୁ ଫୋନ୍ ଟା କର।
କାହାକୁ?
ତାଙ୍କୁ ଫୋନ୍ କରୁନୁ ଯିଏ ଯିଏ କରିବେ।
ହୁଁ ସେ କରିବେ ତ ଆଉ ବାୟା କାଇଁ।
ନା ମୁଁ ପା ମୁଁ ପା କରିବିନି ମୋର ଠିକ ନାହିଁ ଆଉ।
ହଉ ଠିକ ନାଇଁ ଆଉ ଦେଖିବା ଆଉ କଣ ହଉଛି ଆଉ।
ହଉ।
କଣ କରିଆ କହନି ଆଉକୁଆଡେ ବୁଲିବା ବୁଲି ଯିବ ନୁ ଯିବୁନୁ?
ହୁଁ କେତେ ଟଙ୍କା ତଳ ଦୋକାନୀ ବିରିୟାନୀରେ?
ଦୁଇଶହ-ଦୁଇଶହ।
ଥାଉ ମୁଁ କରିବିନି ଥାଉ।
ଆଉ ଯୋଉ ବୁଲିବାକୁ ଯିବୁ।
ବୁଲି ଆକୁ ନା-ନା।
ଆସୁନୁ ଯିବା?
ନା-ନା ମୁଁ ଯିବିନି।
ହୁଁ ଯିବା ଆଜି କି।
କୋଉଡି
ଏଇ ଠିକି।
ହଁ ଯିବା ଆଉ।
ଲ ଯିବା ଆଉ ଟିକେ ପରେ ଭୋଜି ଭୋଜି କରିକି ଆସିବା ଆଉ।
ମୁଁ କଇ ଟେରିଆକୁ ଯିବୁନୁକି ମଞ୍ଜି ପୁରା?
ହୁଁ ଯିବି ଆଉ କୋଉଠି ଫେରାହବ, ସେଇଟା ଯୋଉ ଇଏ ହଲ କୋଉଟି କିନା ସେଟା ହବ?
ଏଇ ଅଣ୍ଟା ଅଣ୍ଟା ପାଖରେ ଭିଡାହବ।
ଦେଖିଆ କୋଉଠି ବିଡା ହଉଛି, ଆଉ ଯୋଉ କଣ କହୁଥିଲି କଣ ତୁ ଯିବୁନି କି ଏଠିକି?
କୋଉଠି?
ଏଇଠିକି।
ମୁଁ ଦେଖିଥିଲି ଯୋଉଟା ତୁ ଯାଇଥିଲୁ।
ଓ ଏଠି କିଏ ମାଡ଼ଗୋଳ ହଉଛନ୍ତି ଦିଟା କୁକୁର।
ଘରକୁ ଗଲେଣି।
ଆଁ।
ଯୋଉ ମାଡ଼ଗୋଳ ହେଲେଣି?
ହୁଁ, କୁକୁର ମାଡ଼ଗୋଳ ହଉଛନ୍ତି ମାନେ ଭୟଙ୍କର ଭାବରେ ମାଡଗୋଳ ହଉଯାଉ
ଓହୋ ଆଉ ଯୋଉ କଣ କରୁଛୁ?
ଏଠି ବୁଲୁ ଥିଲି କୁକୁର ମାଡାଗୋଳ ଦେଖୁଛି ଆଉ କଣ।
ହୁଁ ହୁଁ ଆ ଯୋଉ ଏ ଟି ଯାଇନଥିଲୁ ଆମେ ଯୋଉ ଯାଇନଥିଲୁ ଗୁଲି ହେରିକା।
ହଁ।
ସେଠି ଦେଖିଲୁ ଧାନମୁଁଣ୍ଡ ରେ ହାତୀ ଭାତି ଅଛନ୍ତି।
ଗ୍ରେଟି ତୋ ମାମୁଁ ଘରକୁ ଯାଇଥିଲୁ କଣ ହେଲା?
କଣ ହେଲା ମାନେ?
ଯୋଉ କଣ କହିଲି କଣ?
ମୋ ଖୁଡି ଚା କରିକି ଦେଲା।
ଚା କରିକି ଦେଲା ଜଗନ ଭାଇ ପିଇଲା?
ଆରେ ହଁ, ଖାଇଲାନି କିନ୍ତୁ ନା ନା।
ଚାହା ପିଇଲା।
ହଁ।
ଆଉ କଣ ମାନେ ତୁ କଣ ଖାଇଲୁ?
ପଚାରୁ ଥିଲେ ବଡ଼ ଲୋ ବଡ ପିଲା ଟା କଣ କରୁଚି?
ହଁ କଣ କହିଲୁ?
ମୋ ପାଖରେ ବଡ ପିଲା ଶୋଇଥିଲା।
କହିଥିଲା ଯେ ଆଉ ଯୋଉ ଡ଼ବିଲି ସାହା ପେଣ୍ଟ ଭଲ ଜାଉଛି କହିଲେ।
ଦେଇଲେ ହଁ ତାକୁ ବାଡେଇଲେ। ତାକୁ ବାଡେଇ ଲେ ଏକାଥରେ ପଳେଇଲା, ଆଉ
କଣ ପାଇଁ ବାଡେଇ ଲେ?
ଆଁ।
କଣ ପାଇଁ ବାଡେଇଲେ?
କଣ ପେଣ୍ଟେ ନେଇକି ଯାଇଥିଲା ବୋଲି ପେଣ୍ଟ ଯୋଉ
ହଁ। ଏଇ ଆଉ ଗୋଟେ ମେହେମାନ ଆଣିଲିନି ଏଟିକି ଆମ ଆଗକୁ ଠିଆ ହେଇଛନ୍ତି।
କିଏ କିଏ।
ପିଲୁଆ ଭାଇ।
ହଉ ହଉ ଠିଆ ହେଇ ଛନ୍ତିକି ତାଙ୍କୁ କହୁନାହାନ୍ତି ଚାହା ପାହା ଟିକେ
ଚା ଫା ଟିକିଏ ବସାଅ ଭାଇ।
ମୁଁ ତ ଆଁ
ଯିିବା ବୁଲି ଆକୁୁ।
ହୁଁ।
ଏଆଡ଼େ।
ଯାଇଥିଲୁ ନା ଏଠିକି।
ହଁ।
ହଁ ଗ ଯାଇଥିଲୁ ନା ନାଇଁ କହନି।
ହଁ ଯାଇଥିଲି ପା।
କୋଉଠିକି କହନି।
ହଁ ଏଇଟିକି।
ଆଉ ତୁ କଣ ଖାଇସାଇିଲୁଣି?
ମତେ ଦେଖଥିଲି ଜଣେ ଯାଇଥିଲୁ।
ହଁ ହଁ ଯାଇଥିଲି।
ହଁ ହଁ ଯାଇଥିଲି।
ମୋବାଇଲ ଚାର୍ଜ ନାହିଁ ମୋର।
କେତେ
ମୋର ପାଖରେ ଅଛି ଏବେ ଚାର୍ଜ ଆଉ ଏଗାର ପର୍ସେଣ୍ଟ ଅଛି ଆଉ।
ଆଉ କଣ?
ଆ ଗୀତ ଗାଇବି ହ୍ୟାଲ ହଲୋ ହ୍ୟାଲୋ।
ହଁ ଗାଁ ହଁ ଗା।
ଗବା ଗବା। ହ୍ୟାଲୋ ବେଗରମ
ହଁ ହଉଛି ଅଧିକ।
ହଁ।
ଏଡିଟିଂ ଟା କରିଥିଲୁ ଯୋଉ ଏଡିଟିଂ ଭେଟ ବନ ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହୁଁ। ହ୍ୟାଲୋ।
ହେଲା ହେଲା।
ହ୍ୟାଲୋ ହ୍ୟାଲୋ।
ହଁ।
ରହିଯା।
ବେ ତୋ ଦେଇ ତ ନେଇ ଯାଇଥିଲି ଅସନା ହେଇଯାଇଛି। ତ ଦେଇସାନ ନେଇକି ଯାଇଥିଲି ଅସନା ହେଇ ଯାଇଛି। ଅସନା ହେଇଯାଇଛି ଆ। ହଁ
ଓହୋ ସମା ହେଇ ଯାଇଛି ହଉ ହଉ।
ହୁଁ।